ହୁଁ ଭଲ ଅଛନ୍ତି?
ତିଆ ଆପଣ କେମତି ଅଛନ୍ତି ମେଡ଼ମ୍? କଁ କରଛନ୍ତି?
ଏବେ ଜଷ୍ଟ ବସିଥିଲି ଆଉ। ଆଉ ଖରା ଦିନରେ ତ ଲାଇନ ପ୍ରୋବ୍ଲେମ୍ ଏତେ ହୋଉଚି କୋହୁଛି କୋହୁନାହାନ୍ତି ଟ୍ରାନ୍ସଫର୍ମର ପୋଡ଼ି ଯାଉଚି ସହରରେ। ହଁ କେବୁଲମାନେ ପୁରା ପୋଡ଼ି ଯାଉଚି। ହଁ ଏମ୍
ଦେଖିବାକୁ ଗଲେ ପ୍ରାୟ ଜିଲ୍ଲାରେ ବର୍ଷା ହେଇ ସାରିଲାଣି ମାନେ କାଳ ବୈଶା ଯୋଉ ହୁଏ ବର୍
ହଁ କିନ୍ତୁ ଆମ ଜାଗାରେ ସବୁ ଥର ଲେଟରେ ହିଁ ହଁ ଲେଟ ହୁଏ ଆଉ
ମୁଁ ତ କ୍ୟାଲେଣ୍ଡଣ୍ଡାର ଦେ ଖି ଥାଉଛି ମାନେ କେବେ ହବ ସେ ବର୍ଷାଟା ବୋଲି ଟାଇମ ଟଦେଖିଥାଉଚି ହୋଉନି।
ହୁଁ ଆଉ ବର୍ଷା ବି ଆସିଲେ ସେ ଏ ହେମତି ବର୍ଷା ହୁଏନି ଆଉ ଯେଉଁ ଥର ହବ ବୋହୁତ ବର୍ଷା ହେଇଯିବ।
ଆଜ୍ଞା ଆପଣ କଣ ଖାଇଲେ?
ମୁଁ ଖାଇଲି ରୁଟି ଆଉ ଚା ଖାଇଲି ଆଜି।
ଆଗିଆଁ ଆଗିଆଁ। ଆଉ କଣ ସବୁ ଏବେ ରୋଷେଇ କରସାରଲେଣି?
ନାଇଁ ଏବେ ରୋଷେଇ ଜମା ଚାଲିଚି। ଷ୍ଟାର୍ଟ ହେବାକୁ ଯାଉଛି ଆଉ।
ଆଜ୍ଞା ଆଜ୍ଞା। ମୋର କରିନି ପରେ ଟିକେ କହିବେ କାହିଁକି ନା ଏବେ ପଖାଳ ଅଛି ତ ଏବେ ପଖାଳ ଖାଇଦବି ଭାଉ ପଖାଳ ଖାଇଲେ ରୋଷେଇ
ହଁ ହଁ ହଁ ପଖାଳ ହେଲେ ହେଇଗଲା ଆଉ।
ସତ କହିବାକୁ ଗଲେ ଦହି ପଖାଳ ମାନେ ସେଇଟା ଖାଇଲେ ପୁରା ଆତ୍ମା ଶାନ୍ତି।
ହଁ ହଁ ହଁ ହଁ ହଁ ହଁ ତାର ଟେଷ୍ଟ ପୁରା ଅଲଗା ପରାମର୍ଶରେ ସେ ଟିକି ବି ପାଇଲେ ପୁରା ତବୁ ପେଟ ପୁୁର ଯାଏ ହୁଁ। ଆଉ କୁହନ୍ତୁ? କେମିତି କଲ୍ କଲି?
ମାନେ କଥା ହେବା ପାଇଁ ଆପଣଙ୍କୁ କିଛି ଜିନିଷ ସହରରେ ଆପଣ ରହୁ ଛନ୍ତି କେମତି କଣ ମୁଁ ତ ଗାଁରେ ରହେ ନା ମ୍ୟାଡମ୍ ତ ମୁଁ ଗାଁର କିଛି ବି ଆପଣଙ୍କୁ ସେୟାର କରିବି। ଆପଣ କିଛି ସହରର
ହଁ ସହରରେ ତ ଦେଖୁଛନ୍ତି ଏବେ ଖାଲି ଗଛ କଟା ଚାଲିଛି। ଆଗରୁ ଆମ ସହରରେ ବି ବି ଏମିତି ରାସ୍ତା ଏବେ ରାସ୍ତା ପାଇଁ ଗଛ କଟା ଚାଲିଛି କିନ୍ତୁ ସହରରେ ଏ ବି ଆଗ ଖରା ମାସେ ବାହାରକୁ ବାହାରିଲେ ବି ଖରା ଜଣାପଡ଼ୁନଥିଲା। କାରଣ ଦି ସାଇଡ କେତେ ଗଛ ମାନେ ଥିଲା। ପୁରା ଛାଇ ରହୁଥିଲା ରେଷ୍ଟ କରି ହେଉଥିଲା ଆଉ ମ ରାସ୍ତା ତା କଡ ମାନଙ୍କରେ ଆମେ ପାଣି ଛତ୍ର ବି ରଖୁଥିଲେ। ଆଉ ଆଗ ସେମ କିଛି ଅସୁବିଧା ହଉନଥିଲା ସେତେ କିନ୍ତୁ କିନ୍ତୁ ଏବେ ଟିକ୍ ପଶୁ ମଣିଷ ତ ମଣିଷ ପଶୁ ପକ୍ଷୀ ମାନଙ୍କୁ ବି ବହୁତ ଅସୁବିଧା ରହୁଛି। କାରଣ ସେମାନେ ତ ହଁ ପାଣି ମି ମିଲୁଣି ତା ଗଛ ନାହିଁ। ତ ସେମାନେ କେଉଁଠି ରେଷ୍ଟ କରିପାରୁନା ଆମେ ତ ଘର ଭିତରେ ରହିଯାଉଛେ। କିନ୍ତୁ ସେମାନେ ରେଷ୍ଟ କରିପାରୁନାହାନ୍ତି କୋଉଠି କୋଉଠି ଛାଇଥିଲେ ତ ସେମାନେ ଟିକେ ରେଷ୍ଟ କରିବେ ତ ଆମ ଆମର ଯାହା ହାଲତ ଖରାପ ହଉଛି ହଉଛି କିନ୍ତୁ ବାହ୍ୟ ଯୋଉ ଜୀବ ଯେନ୍ତୁମାନେ ରହୁଛନ୍ତି ସେମାନଙ୍କ ବି ବହୁତ
ହୁଁ ହୁଁ ହୁଁ।
ଘର ବି ପୁରା ଘର ପାଣି ପାଇଁ ଖାଦ୍ୟ ପାଇଁ। ଆଉ ଆମକୁ ସେ ସବୁ ଜିନିଷ ତର ଟିକେ ଧ୍ୟାନ ଦେବାକୁ ପଡିବ।
ଆପଣ ମାଛ ଖାଆନ୍ତି?
ନାଁ ମୁଁ ଭେଜିଟେରିୟନ୍।
ଓହୋ ଓ-ଓ-ଓ।
ମୁଁ ଉ-ଉ ନନଭେଜ୍ କିଛି ଖାଏନି।
ଆପଣ ମସରୁମ୍ ମାନେ ଛତୁ ଖାଆନ୍ତି?
ହଁ ଛତୁ ବି ଖାଏନି କିନ୍ତୁ ଯୋ ମାର୍କେଟରେ ମିଳେ ନା ସେ ଏ ଛ
କେବେ କେବେ କେବେ କେବେ ଆପଣ ଆସନ୍ତୁ ଆମ ଗାଁ ଆଡେ ଗାଁ ର ଛତୁ କହିବେ ଯଉ ପାଳ ଛତୁ ହୁଏ ଆ ଆପଣ ତ ଜାଣିଥିବେ। ଜାଣିନଥିଲେ ମଧ୍ୟ ଦେଖିଥିବେ ନା ଶୁଣିଥିବେ ପୋଠିଏ
ହଁ ହଁ ମୁଁ ଆଗରୁ ଯାଉଥିଲି ମୋ ମାମୁଁ ଘରକୁ ନା। ଏମିତି ଶୋଇଦବୁ ଆ ଆଗୁ ସେ ସେ ଘର ଥା ନା ନଡା ଘର ମାନେ ଥିଲା। ତୋ ଘରରେ ପୁରା ଛ ତୁ ତୋରା ଦେଖିବାକୁ ଏତେ ସୁନ୍ଦର ଲାଗୁଥିଲା। ସେ ଜିନିଷ ସବୁ ମାନେ ସେ ଘର ବି ତୋର ଛତୁ ମାନେ ହେଇଥିବ କି ସେ ଯୋଉ ହଁ ହଁ। ଚାଷ କରାହେଇଥିବ ତ ସେ ଯେଉଁ ପାଳ ସବୁ ଗଦା ହେଇନଥିବ। ହଁ ସେଠାରେ ବି ପୁରା ଏତେ ଛତୁ ପୁରା ବେଗ୍ ବେଗ୍ ଆ ସେ ମାମୁ ଆଣିକି ଆସନ୍ତି।
ଆଜ୍ଞା ଆଜ୍ଞା ଗ ପୁଣି ଗୋଟେ ବେଗ ଫୁଲ ହେଇଯାଉ ତେଲ
ହୁଁ ହୁଁ ହୁଁ। ଗାଁ ର ଆଗ ଆମେ ଯାଇଛୁ ଗାଁ ମାନେ ତ ଗାଁର ସେ ସବୁ ଜିନିଷ ଟିକେ ଟିକେ ପାଇଛୁ। ଜାଣିଛୁ କିନ୍ତୁ ଏବେ ଛୁଆ ମାନେ ସେ ଯ ସବୁ ଜିନିଷ ଆଉ ଦେଖିପାରୁନା ଦେଖିବା ପାଉନାହା
ହୁଁ ମାନେ ଆମ ଯୋଉ ଜେନରେସନ୍ ଠୁ ଏବେ ନୂଆ ଜେନରେ ସନ୍ ଯୋଉ ହଉଛି ସେମାନେ ଗାଁ ଅପେକ୍ଷା ସହରରେ ରହିବା ପସନ୍ଦ କରନ୍। ମାନେ ଗାଁରେ ରହୁନାହାନ୍ତି ଦେଖି କିିବା ଆଉ ଗଲେ। ପ୍ରାୟ ଲୋକ ମାନେ ବାହାରେ ରହି ଯାଉଛନ୍ତି
ଆଉ ଆମ ସବୁ ଛତୁ କେମତି ହୁଏ ଏଇ ଯୋଉ କଡି କହନ୍ତି ନାଁ ସେଟାକୁ।
ହଁ ଯୋଉ ମାନେ କଣ ବମ୍ବ ବମ୍ବ
ହଁ ବମ୍ ବାଉଁଶ୍ ତ ହୁଁ‌।
ହଁ ବାଉଁଶରେ ଯୋଉ ଛୋଟ ଛୋଟ ହୁଁ ବାଉଁଶ ଗଜା ହଁ ବାଉଁଶ ଗଜା ଗ ଯୋଉ କରଡି ବୋଲି ଗୋଟେ କହିବେ ସେ
ସେଇଟା ବୋହୁ ମ ଦେହ ବୋହୁତ ମତେ ବୋହୁତ ପସନ୍ଦ
ମୋର ବି ବୋହୁତ ପସନ୍ଦ ମେଣୁ
ଏଠାକୁ ଅ ବଡମା ମାନେ ଆଣନ୍ତି ବିକିବାକୁ ଆଣନ୍ତି। ଏ ପତ୍ରରେ ଏମିତି ଟିକେ ଟିକେ ଦେରେ ସେଟାକୁ କୋଡ଼ିଏ ଟଙ୍କା ଚାଳିଶ ଟଙ୍କା କିନ୍ତୁ ଗାଁରେ ସେ ସବୁ ଓ ଇ
ହଁ ହଁ ଏଇ ଜି ହଁ ମାନେ ବୋହୁତ ସହ ଜରେ ମି ଯାଏ ମାନେ କିଏ ଗୋଟେ ଯାଇଥିବ ଜଙ୍ଗଲକୁ ଆଣିବ ତାପରେ କହିବ ଏଇଟା ଅଛି ନେବୁ କି କ ଏ ମାନେ କରଡ଼ି ଅଛି ନେବୁ କି ନେଇକି ଯା ଖାଇଦେ।
ଖାଲି ଟିକେ ଫୁଟଣ ହଁ ଖାଲି ଟିକେ ପରିଶ୍ରମ ଦରକାର ବାକି ଆଉ କି
ହଁ ଆଉ ଗାଁ ଆଉ ସତ କହିବାକୁ ଗଲେ ଗାଁରେ ଜଙ୍ଗଲ ପାଖ ତ ସବୁ ଜିନିଷ ଟିକେ ମିଲିଯାଏ ଜଙ୍ଗଲକୁ ଗଲେ ବଲେ
ହୁଁ ସେ ଯୋଉ ସିଜନାଲ ଶାଗ ମାନେ ବି ଥାଏ। ଉଁ କୁଲେର ଶାଗ କି ଆମର ଯୋଉ ସେ ବହଲ୍ କଡ଼ ବେହଲକ ଏ ସବୁ ଜିନିଷ ତ ବୋହୁତ ସା ପୁରା ଯୋଉ ହୁଁ ହୁଁ ସେଠୀ ବଡ଼ି ବୁଡା ପକେଇ କିରା ଏରା ବହଳ ଶାଗକୁ କେମିତି ରାନ୍ଧ କଆପଣ
ବହଳ ଶାଗ ଓ ମାନେ ତେଲ ପକେଇକି ପିଆଜ ପିଆଜ ତେଲ ପକେଇକି ପିଆଜ ମରିଚ ଆଉ ପି ସୋରିଷ। ତ ଟିକେ ଦେଇଦିଅନ୍ତି। ହ ତାପରେ ଭଲ ଶାଗକୁ ଇଏ ପକେଇ ଦିଅନ୍ତି। ଆଉ ଲୁଣ ଦେଇ ଦିଅନ୍ତି ମାନେ ତାପରେ ହଁ ଟମାଟୋ ଆପଣଙ୍କ ଇଛା। ସେଇଟା ଦେଲେ ଦେଇପାରିବେ ଆଉ ନ ଦେଇ ପାରିଲେ ବି ନାହିଁ କି ସେମିତି କିଛି ନାହିଁ ଭଲ ଲାଗେ ସେ ଜିନିଷ। ଆଉ ସେଠି ଟିକେ ବଡ଼ି ପକେଇବେ ବହୁତ ବଢ଼ିଆ ଲାଗିବ। କ
ହଁ ବଡି ତ କମ୍ପଲସରୀ।
ଆ ଭଲ ଟେଷ୍ଟ ଟିକେ ଆସିଛି ମାନେ ସ୍ଵାଦ ଟିକେ ଆସିନି ଆଉ ହଁ।
ଆଉ କୁଲେର ଶାଗ ବି ସେମିତି ନା।
ହଁ ମୁଁ ଖାଇଛି ହେଲେ ସେଟା କେମତି ତି ରୋଷେଇ କରାଯାଏ କଣ ମୁଁ ଟିକେ ଭଲ
ଓହୋ ନା କୁଲ କୁଲେ ନାଇଁ ମୁଁ ଜାଣିଛି। କୁଲେଲ ଶାଗ କୁ ନା ପ୍ରଥମେ ତ ତାକୁ ବାଛି ନେବେ ତାପରେ ପୁରା ଟିକ ଟିକ କିନା କାଟି ନେବେ ପୁରା ତାହାକୁ। ଆଉ ସେ ପୁରା ଡ୍ରାଏ ରହି ପାଣିରେ ପକେଇଲେ ବି ସେ ଜମାରୁ ଓଦା ହୁଏନି।
ନୂଆ ପାଣିରେ ପକେଇକି ଧୋଇବେ।
ହଁ ଧୋଇକି ଛାଣିକି ରଖିଦେବେ। ତାପରେ କଢେଇରେ ତେଲ ଦେବେ ତେଲ ଗରମ ହେଲା ପରେ ସୋରିଷ ଦେବେ। ତାପରେ ଆମ କଞ୍ଚା କଞ୍ଚା ମିର୍ଚା ଦେବେ ତାପରେ ସେଥିରେ ପିଆଜ ପିଆଜ ଟିକେ ବେଶୀ ପକାଇଲେ ଭଲ ଲାଗେ। ପିଆଜ ଦେବେ ପିଆଜ ଟିକେ ହେଲା ପରେ ଆମର ଯୋଉ କଖାରୁ ବଡ଼ିଥାଏ ସେ ବଡିକୁ ଟିକେ ପକେଇଦେବେ। ପାଞ୍ଚ ଛଅଟା ଯେମିତି ଯେମିତି ଆପଣ କମ୍ ଖାଇଲେ କମ୍ ଦେବେ ବେଶୀ ଖାଇଲେ ବେଶୀ ଦେବେ ବଡ଼ି ଦେଲାପରେ ତାପରେ ତା ରେ ଶାଗ ପକେଇଦେବେ ଆଉ ଟିକେ ସିଝିଲା ପରେ ଲୁ-ଲୁ ଲୁଣ ଦେଇଦେବେ। ତାପରେ ଲୁଣ ସିଝିଲା ପରେ ଆପଣ ଚାହିଁବେ ତ ଟମାଟୋ ପକେଇ ପାରିବେ ନ ଚାହିଁଲେ ଟମାଟୋ ବି ନ ପକେଇଲେ ହେବ। ଆ ସେମ୍ ଆଉ କେହି କି ତ ମୁଁ ଶୁଣିଚି ସେ କ୍ଷୀର ବି ଦିଅନ୍ତି ମାନେ ସେ ଶାଗ ହେଇ ଆସୁଥିବ ଲାଷ୍ଟ୍ ଲାଷ୍ଟ୍ କୁ ନା
ଏମତି ମାନେ କଣ ଗୋଟେ କୋଉ ରାଇସ୍ ରାଇ ପାଇଁ ଯେମିତି ଏମିତି ଯେମିତି ମୁନଗା ଶାଗ ରାନ୍ଧିଲେ ମାନେ ସଜନା ଶାଗରେ ସଜ ସଜନା ରାଇ ମାନ ଯୋଉଟା କ୍ଷୀର ପକେଇବେ ନା ଦହି ପକେଇବେ ସେଟା ସେଟାକୁ ରାଇ କହନ୍ ନ୍ତି ମାନେ ଆମ ପଟରେ ତ ସେମିତି କିଛି କୁହନ୍ତିନି ମୁଁ ବାହାରେ ରହିକି ଜାଣିଚି ସେଟା ରାଇ କୁହନ୍ତି ବୋଲି
ଓହୋ ମୁଁ ଏମିତି କିଛି ଜାଣିନି ବାକି
ଆମ ମୋ ପାଖରେ ଗୋଟେ ଦିଦି ରହନ୍ତି ତ ତାଙ୍କ ତାଙ୍କେ ସେ ସାଇଡ୍ ର ଗୋଟେ ରାଇ ସଜନା, ସଜନା ଶାଗ ଆଣିକି ରାଇ କରେଇବା ଆଜି ବୋଲି କହିବେ ତ ରାଇ କରିବାଟା ଖାଇଛି ତ ଭଲ ଲାଗେ ହଁ।
ହୁଁ ହୁଁ ହୁଁ ହୁଁ ଆଉ ଆମର ଯୋଉ ବାଇଗଣ ଭରତା ସେଥିରେ ବି ଆ-ଆ ଆମେ ଲାଷ୍ଟରେ ହେଇ ସାରିଲା ପରେ ଲାଷ୍ଟରେ କ୍ଷୀର ଟିକେ ଦଉ ସିଝା କ୍ଷୀର ନା ହଁ ସେଟା ବି ଭଲ ଲାଗେ।
ଉଁ ହେଲେ ଯୋଉ ଆପଣ ବାଇଗଣ ଭରତା କହୁଛନ୍ତି ବାଇଗଣ ଭର୍ତ୍ତାଠୁ ବେଶୀ ଆପଣ ଯଦି କିଛି ଦେଖିବେ ଯେ ବାଇଗଣ ପୋଡ଼ା ଯୋଉ ହେ ଥିବ ସେଟା ବହୁତ ଭଲ ଲାଗେ।
ପୋଡ଼ା ଟମାଟୋ ଚଟ୍ ଟମାଟୋ ପୋଡ଼ା ସବୁ
ହଁ ଆଲୁ ପୋଡ଼ା ମାନେ ଓ ସେଇଟା ତାର ନିଆରା କିଛି ଗୋଟେ ଅଲଗା।
ହୁଁ ତା ମଜା ଲାଗେ।
ହୁଁ ହୁଁ। ଆଉ ଆମ୍ବ ବି ପ୍ରକାର ପ୍ରକାର ଆମ୍ବ ମିଶ
ହଁ ହଁ ହଁ ଗୋଟେ ସେ ଯୋଉ ଛୋଟ ଛୋଟ ଆମ୍ବ ମ୍ବ ମିଳେ ନା ପୁରା ଚିନି ପରି ଲାଗେ
ଓ ହଁ ହଁ ଗୋଟେ ଗୋଟେ ଭଲ ଲାଗେ ଛୋଟ ଛୋଟ ଆମ୍ବ। ଆଉ ଦେଖିବାକୁ ଗଲେ ସହରରେ ଯେମିତି ବଡ ବଡ ଆମ୍ବ କଳମୀ ଆମ୍ବ ମ୍ବ ଆଉ କି ହଁ ଆଉ କେହି ଆମ୍ବ ଯାକ ସେଇଟା ମିଳେ ମାତ୍ର ଗାଁ ରେ ସହରେ ମିଳେବା ଆମ୍ବ ଯେମିତିକି ଆମେ
ନାଇଁ ସେଇଟା ଟିକେ ପ୍ରିଜପ କରିକିନା ତାଙ୍କୁ ପୁରା ସେ ପଚାଯାଏ ନା ଆମ ଯୋଉ ଟାଉନରେ ଟା ମିଳେ ଟିକେ କିନ୍ତୁ ଗାଁରୁ ଏଟାପୁରା ଫ୍ରେସ ଫ୍ରେସ ଗଛ ଗଛରୁ ପଡ଼ିବ ଆଉ ଖାଇବୁ ଆଉ
ତ ସେଟା ପାଟି ଲଗେଇକି ଖାଇ ହବ ହେଲେ ସହରେ କିଣିବା ଆମ୍ବ ସେଟା ଚକୁ ରେ ନହେଲେ ପନିକିରେ ପନିକିରେ କାଟିବା ନିହାତିି ଜରୁରୀ ସେ ସେଟା କାଟିକି ହିଁ ଖାଇ ହବ ସେଟା ବଡ ବଡ ଆମ୍ବ ଜଉ ହଁଁ
ହଉ ମ୍ୟାଡ଼ମ୍।
ହଉ ହେଲା ମ୍ୟାଡାାମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗି
ହଁ ଠିକ ଅଛି ମ୍ୟାଡ଼ାମ ଠିକ୍ ଅଛି।
ଆଉ ଯଦି କେବେ ଆପଣଙ୍କୁ ସମୟ ମିଳେ ତ କଲ କରିବେ। କଥା ହେବା ହୋଉ ଆଜ୍ଞା ରଖୁଛି ମଡ଼ାମ୍। ନମସ୍କାର।
ନମସ୍କାର।